ହାଲୋ ହାଲୋ।
ହଁ।
ହୁଁ କହିଲି ଶୁଭିଲା କଥା।
ହଁ ଶୁଭିଲା ଏଥର।
ହୁଁ ହୁଁ ଆଉ କଣ କରୁଥୁଲ?
ଏ ଖାଇବା ପିଇବା ଦେଇକି ବାସନ ବୁସନ ମାଜିକି ବସିତିନି।
ଉଁ ହୁଁ ହୁଁ ଗରମ ଗରମ ନା ପଖାଳ କଣ ଖାଇଲ?
ଏଇଟା ପୁଅ ଖାଇଲା ପଖାଳ।
ହୁଁ।
ଓ ହୋଉ ହୋଉ ଆଉ ହେଟା ଗାଈ ଟା ବୋଧେ ବୋବଉଚ ସିଆଡେ ଘୁଞ୍ଚି ଯାଅ ଶୁବୁଚି ଜୋରରେ। ହୁଁ ହୁଁ ସେଇଥି ପାଇଁ ସେ ବୋ ଖାଇ କାନ୍ଦୁଚି ଆଉ କଣ। ହୁଁ। ଆଉ କଣ ବର୍ଷା ତ ବର୍ଷା ଆଜି ହେଇଥିଲା କି?
ନା ବର୍ଷା ହେଇ ହେଇ କି ଟିକେ ଛାଡି ଯାଇଚି ଖରା ତ ଏଇନା ଜୋରେ ଜୋରେ।
ହୁଁ ହୁଁ। ଅ ହୋଉ ଆଉ ତମ ଦେହ ଟିକେ କମିଲାଣି।
ନାମ ମେଡିସିନ ଟିକେ ଖାଉଚି ଯେ ହେରା ମତେ କାଇଁ ଭଲ ଲାଗୁନି ମେଡିସିନ। ଖାଇଲାଠୁ ଖାଇଲା କଣ କେମିତିଆ ଲାଗୁଚି
ଓ ହଁ ଅବାଗିଆ ଲାଗୁଚି।
ହୁଁ।
ନାଇ ମୁ ତ କାଟିଦଉଚି ମୁଁ। ଏପଟେ ମିଥ
ମରନ୍ତିଁ କି ମୁଁ।
କୋଉ ଗାତରେ ପଶିଲେ ହଁ।
ହୁଁ।
କଥା ହଉଛୁ ହୁଁ ଆ ହଉ। ଏ ଯୋଉ ମୋ ନାତୁଣୀ ଅଛି ଚଟପଟି ସେ ଖଣ୍ଡିକ ବେଶୀ ହଉଛି। ତା ତାକୁ ଦରକାର ହେଲାନି ହଁ। ହୁଁ ଆଉ କଣ ରାତି ପାଇଁ କଣ ରୋଷେଇ ଆଜି। ଆଜି ତ ଗୁ ଗୁରୁବାର ନାଇଁ ରୁଟି ଖାଅ ନା ନାଇଁ ଭାତ ବି ଖାଇଦିଅ।
ଆଜି ଗୁରୁବାର ରୁଟି।
ହୁଁ ରୁଟି। ଆ ଆଉ ଗ ଲାଇନ ତ ନାହିଁ ଲାଇନ ନ ଆସିଲେ ଭାରି ହଇରାଣ ରାତି ଆଉ। ନାଇ ନାଇ କ
ମୁ ସେଇଟା ଭାବିଚି ଏଗାରଟା ଲାଇନ ପ୍ରୋବ୍ଲେମ୍ ହଉଛି କୋଉ ଗାଁ ରେ ନାହି।
ହଁ। ଆଉ କଣ କୁଆଡେ ଗୋଟେ ଜାଗା ବୁଲି ବୁଲା ଯା ଭାରି। ହଁ।
ଦେଖା ହେ ବାହାରି ଯିବା ଠାକୁର ହଁ। ଓ ଦିନରେ ମାଛି ରାତିରେ ମଶା।
ସେ ଏଇନେ ରାଜ୍ୟ ଚଳଉଛନ୍ତି ହଁ ସେ ରାଜ୍ୟ ଚଳଉଛନ୍ତି ଏଇନା ତାଙ୍କ ପାୱାର ଫୁଲ୍। ତାଙ୍କ ପାଟି ଆଉ ଫୁଲ୍ ପାୱାରରେ ଅଛି ଆଉ ହଁ। ହଁ। ଆଉ କଣ କରିବେ ସିଏ ତାଙ୍କ ତ ପୁଣି ଗୋଟେ ମନ ବୁଲାବୁଲି କରିବେ କଣ କରିବେ। ଉ ଘର ଦ୍ଵାରା ସବୁ ବନ୍ଧୁବାନ୍ଧବ ବୁଲୁଛନ୍ତି ଆଉ ହ।
ହଁ।
ଆଉ କଣ କରିବ ମଣିଷ ତ କୁଆ ଟିକେ। ଯିବାକୁ ଇଚ୍ଛା କଲା ବେଳକୁ ଏଇ ବର୍ଷା ପାଗ ଏମିତି ହେଇକରି ଯାଇ ବିି ମଣିଷ କୁଆଡ଼େ ପାରୁନି ଆଉ। ହୁଁ କୁଆଡେ? ହୁଁ ଏବେ ମୁଁ କହୁଥିଲି କହିଲ ଟିକେ ପାରାଦୀପ ଆଜି ଆମ ବୋଉ କହୁ ବୁଲି ଗଲି ଚାଲମ ପାରଦୀପ ଆଡୁ ବନ୍ଦର ବନ୍ଦର ବୁଲ ବୁଲାଗି ଆସିବା। ଏଇନେ ବର୍ଷା ଦିନେ କୁଆଡେ ଯିବ ସବୁଆଡେ ତ ପାଣି। ବର୍ଷା ନଯିବା ବୁଲି ଟିକିଏ ଏସାଡେବେ ଅଛି। ଭଉଣୀ ଅଛି। ମୋ ବୋଉ ବି ଯାଇଚି ଭାରି। ପାରାଦୀପ ଆଡେ ଯାଇକି ବୁଲି ବୁଲାକି ଆସନ୍ତେ। ହେଠୁ କୋଉ ଯାଇ ହୋଉଚି କୁଆଡେ ଜମା ଜଞ୍ଜାଳ ଛାଡୁଚି ନା ସମୟ ମିଳୁଚି ମଣିଷକୁ ଏରା କୁଆଡେ କିଛି ହେଇପାରୁନି।
ଆଉ କଣ?
ଦେଖିଆ ତମେ ବୁଲିକି ଆସ ଆମକୁ ଟିକିଏ ଡାକିବ ଆମେ ସାଙ୍ଗ ହେଇକି ଯିବା।
ହଁ ଯିବା କିଛି ନାଇଁ ମାନେ ଯିବା ସାଙ୍ଗ ହେଇକିରି ଭଲ ଲାଗିବ। ସାଙ୍ଗ ହେଇକି ଗଲେ ଭଲ ଲାଗେ ନାଇଁ। ଯୁଆଡେ ଯିବ ଗୋଟେ ସାଙ୍ଗସାଥି ଗହଳରେ ଯିବ। ହଁ ଖଣ୍ଡଗିରି କେବେ ଯାଇଚ? ବୁଲି ଖଣ୍ଡଗିରି? ଖଣ୍ଡଗିରି ମୁଁ କହିଲି ହଁ ହଁ ନାଇଁ ବା ସେଇଠି ଟିକିଏ ଗଲେ ହଅ ତାହେଲେ ଏବେ ସବୁ ବଦ ବଦଳିଯିବଣି ଟିକିଏ ଯିବା।
ତୁଇ ଗୋଟେ ଗଛ ମୂଳ ଆସିନଥିଲେ?
ହଁ ଆଉ କାଇଁ ମନେ ଅଛି ବା ଆଉ କାଇଁ ଯାଇପାରୁଚୁ। ନା ଆଉ ଯାଇନେ ଯିବା ବୋଲି କାଇଁ ଆଉ ହେଇପାରୁଚି ସୁବିଧା। କୋଉଦିନ ଗୋଟେ ଗଲେ ହୁଅନ୍ତା କେତେ ରାସ୍ତା ଯିବା ଟିକିଏ ବୁଲିକି ଦେଖିକିରି ସେଠି ଅବଶ୍ୟ ସେପଥ ଧର ଆମେ ନ ପାଇଲେ ବି ସେଇଠି ମୁଣ୍ଡିଆ ଟେ ମାରିଦେଇକି ସେ ପାଖରେ ଆସିଲ, ଆଉ ସେ କଣ ହୁଁ ସବୁ ପରିବର୍ତ୍ତନ ହେଇ ନୂଆ ନୂଆ ଡିଜାଇନ ନେଇଥିବା ଆଉ କଣ ସେଇଟା ଥିବ କି ମୁଣ୍ଡିଆ ମାରିକି ଆସିବା। ହଁ ଲି ଏଠି ଲିଙ୍ଗରାଜ ଉଦୟଗିରି ଆଉ ପାଖରେ ପାଖରେ ଯାହା ସବୁ ଅଛି ଦେଖି ଦେଖିକି ବୁଲିକି ଆସିବା ଆଉ।
ହଁ।
ହଁ ବୁଲି ଗୋଟେ ଯାଇନେ ବୋହୁତ୍ ଦିନି ହେଲା ଯିବା। ଆଉ କଣ? ଠିକି ସେପଟେ ଦେଖିବା ନନ୍ଦନକାନନ ନହେଲେ ଟିକିଏ ଯିବା ଭାରି ତା ପାଖରେ ଅଛି। ମୋ ନାତୁଣୀ ବି ନନ୍ଦନକାନନ ନନ୍ଦନକାନନ ହଉଚି ଯିବା ଟିକିଏ। ଯିବା ଯେ ମୁଁ କିନ୍ତୁ ବି ବସିବି ମୁଁ ବୁଲିବିନି ଏ ଯୋଉ ପଶୁ ଗନ୍ଧେଇବେ ପଶୁ ଜାଗା ଗୁରାକ। ସିଂହ ବାଘ ଯୋଉ ଘରେ ସେଇ କରକୁ ଗଲେ ଭାରିଯୋରରେ ଗନ୍ଧାଏ, ଯେ ମୁଁ ଜମା ଗୋଟେ ଥର ଗଲି। ଆଉ ଗଲେ ଯାଉନି ମୁଁ ସେଇ ୱେଟିଂ ହଲ ରେ ବସୁଛି ଯିଏ ବୁଲିବା କଥା ବୁଲ।
ମୁଁ ଏଇ ଥରେ ଦେଖିଚି ମୁଁ ଯାଇନି ଆଉ।
ହେତ୍ ଯୋଉ ଗନ୍ଧ ତା ଭିତରେ ମୁଁ ବୁଲିକି ଯାଇକି ପ ବୋଗି କରେ ପାଣି ବୋଟ ଫୋଟ ଗଲେ ଟିକିଏ ଦେଖିବାକୁ ଭଲ ଲାଗିବ। ପାଣି ସେଥିରେ ମୋର ଡର ବୋଟ ଫୋଟରେ ମୁଁ ଖାଲି ଦେଖିବି। ଆଉ ସେ ଆମେ ଯେତେବେଳେ ଯାଇଥିଲୁ ବଣ ମଣିଷ ଦିଟା ଥିଲେ। ଆଉ ଅଛନ୍ତି କି ନାହିଁ ମୁଁ ଜାଣିନି। ହଁ ବୋହୁତ୍ ବର୍ଷ ହେଲା ବି ମୁଁ ଯାଇନି। ଗଲେ ହବ ଟିକିଏ ଆଉ। ହଁ ଆଉ କଣ ସେଇଗୁରା ଦେଖିବ ସେଇଗୁରା। ସେଇଗୁରା ହେଲେ ବି ଗୋଟେ ଛୁଆଙ୍କର ଆଗ୍ରହ ପଶୁପକ୍ଷୀ ଦେଖିବୁ।
ଖୁସି ବାସି ଗୋଟେ ଲାଗେ ଗୋଟେ ସମସ୍ତ ସମସ୍ତ ସାଙ୍ଗରେ ଯାଇକି ଗୋଟେ ରହ ଲାଗେ ନା ଆଉ ଘର ଟାରେ ବସିକି ଏକୁଟିଆ ଇଆ ନାଗୁଚି ନା।
ହଁ ଆଉ କଣ? ଆଉ ଆମ ଏଇ ପାଖରେ ଆଉ କିଛି ବିଶେଷ ନାହିଁ, ଯଦି ଏପ ତାରିଣୀ ଯିଏ ଯିବ ମା ତାରିଣୀ ମନ୍ଦିର। ନ ହେଲେ ଏପଟେ ଆମର କପିଳାସ ମନ୍ଦିର। ନ ହେଲେ ଆମର ଏ ଏଠି ଆଉ ପାଖାପାଖି କାଇଁ କଣ ଅଛି? ସପ୍ତସଜ୍ୟା ଗୋଟେ ଜାଗା ଅଛି ଭଲ ଜାଗା।
ତାରେଣୀ ମା ମନ୍ଦିର ଯାଇଥବ। ମା ମା ପୁଅ ବାପ ସେଇ ତିନି ଜଣ ସେଇ ତିନି ଜଣଙ୍କ ପାଟି କା-ତାଙ୍କର ତ ଚୁପ୍ ଚାପ ମୁଁ ଚୁପଚାପେ ଗନୁ ଆଇନି ସେଇ ଟାଙ୍କୁଣିଆ ନାଖେ।
ନେଇଁ ଆଉଥରେ ଯି-ଯିବା ଆଉଥରେ ଯିବା ସାଙ୍ଗ ହେଇକି ଯିବା। ମୁଁ କହିବି କେବେ ଯିବା ବାହାରିକି ଥିବ ଯିବା ଆଉ? ନୂଆ ବୁଲି ସେ ଏପଟକୁ ଯିବା ଆଉ ଥରେ ଦଣ୍ଡାଧର ଏପଟେ ଗୋଟେ ଅଛି ଡ୍ୟାମ୍ ଏପଟକୁ ଯିବା। ବୁଲିକି ଆସିବା। ସେଠି ଆମର ଗୋଟେ ଅଛି। ଏପଟେ ଆମର ଦଣ୍ଡାଧାର ଗଲେ ଗୋଟେ ଅଛି। ହା ହୋଟେଲ ବଢିଆ ସେ ମଟନ ଭଲ କରେ ସେଠିକି ଯିବା ଖାଇକି ଆସିବା।
ହୁଁ।
ତା ମଟନ୍ ଝୋଳଟା ତାରା ଭଲ। ପୁରା ଘର ଝୋଳ ଭଳିଆ ବେଶି ତେଲ ମସଲା ନାହିଁ। ଆଉ ଭଲ ଭଲ ମଟନ। ତାର ମାନେ କଣ ମିଶ୍ରଣ ନୁହଁ। ଭଲ ମଟନଟା ତାର ଯିବା ସେ ଗୋଟେ ଖାଇ ପିଇକି ନା ଆସିବା ଭଲ ଲାଗିବ।
ହୁଁ।
ଆଉ ଗୋଟେ ମାର୍କେଟ ପଡିଛି। ସେଇଠି ପାଖରେ ଛୋଟ ମାର୍କେଟ। ସେଠି ବୁଲାବୁଲି କରିକି ଆସିବା ଆଉ। ଯାହା କିଣାକିଣି କରିବା ଆଜିକାଲି ସୁବିଧା ହେଇ ଟିକେ ମୁଁ କହିବି।
ବଜରଙ୍ଗ ବଜରଙ୍ଗବାଲି ଯୋଉଠି ଗୋଟେ ଢାବା ଅଛି ଯେ ସେଠି କହିଲେ ଭଲ ହଉଛି। ନାଇଁ ମ ସେଟିକି କିଏ ଯାଉଛି?
ବଜ୍ରଙ୍ଗବାଲି ଢାବା କଥା ମୁଁ ଜାଣିନି କିନ୍ତୁ ସେଇଟା ଗୋଟେ ହାତୀ ଡାବା। ବଜରଙ୍ଗୀ ବାଲା ଢାବା ଥିବ କୋଉକରରେ
ହଁ ସେଇଠି ଅଛି ସେଇଠିକି ନେଇଥିଲା। ମୁଁ କହିଲି ନା ମୁଁ ଏଠି ଦିନେ ନାହିଁ କାଳେ ନାହିଁ ମୋର କିଏ ଯାଉଛି। ବଜରଙ୍ଗବାଲି।
ଦେଖିଆଉ ଯିବା ସେଠି ପାଖରେ ଆଉ କଣ ଥିବ ବୁଲାବୁଲି ଟିକେ କରିବା ପାର୍କ ଫାର୍କ। ଆଉ ଗୋଟେ ଅ ଛି। ସେ ଆଗକୁ ଅଛି ଯେ ଯାଇ ହେଲେ ଟାଇମ୍ ଦବାକୁ ପଡିବ। ସୋଗରେ ଗୋଟେ ଜାଗା ଅଛି। ତା ଭିତରେ ଅଛି ପାର୍କ ଫାର୍କ ସବୁ କରିଚି। ସବୁ ଭଲ କରିଛି ମୁଁ ଶୁଣିଛି କିନ୍ତୁ ଯାଇନି କେବେ? ଭୋଜି ଭୋଜି ବି କରୁଛନ୍ତି କିଏ ଗଲେ ହୁଅନ୍ତା ହଁ ଭୋଜି କରୁଛନ୍ତି ହେଠି। ଏଠି ଆମ ବ୍ୟାଜ୍ ପିଲା ଗୋଟେ ବର୍ଷ କରିଥିଲେ ଡାକିଥିଲେ ମୁଁ ଯାଇପାରିଲିନି। ଆଉ ସିଏ ତା ତୋ ଇଚ୍ଛାରେ ସମତେ କଥାବାର୍ତା ହେଇକି ସମତଙ୍କ ସୁବିଧା ନେଇକି ଗୋଟେ ଡେଟ୍ ଠିକ୍ କଲେ ହଅନ୍ତା। ତାଙ୍କ ସୁବିଧାରେ ସେ କରିବେ ସେ ହବକି? ପୁଣି ଆମର ସୁବିଧା ଥିବା ଦରକାର ନା।
ହଁ ହଁ।
ହଁ ହଁ ଯାଇ ପାରିଲିନି ଆଉ। ଆଉ କଣ ମଝିରେ ଯୋଉ ଟାଇମରେ କଉଚି ସେଇ ଟାଇମରେ ପର୍ବପର୍ବାଣି ଓଷାବାର ଗୁଡା ପଡୁଚି।
ପଡିଚି। ହଁ।
ହଁ ଆଉ ଯାଇକିରି ଆଉ ଏରା କିଏ ଆଉ ନିଜ ଘର ଧନ୍ଦା ଛାଡିକି କୁଆଡେ କିଏ ଯାଉଛି।
ସେଇଆ ବା ଆଉ।
ହୁଁ ବା।
ଘରେ ତ ଜଞ୍ଜାଳ ନା ଖାଉଛି ଆଉ। ଘରେ ଜଞ୍ଜାଳ ତ ବେଶି।
ଉଁ।
ହଉ ମନ ଖୁସି କରିବାକୁ ଚାହିଁଲା ବେଳକୁ ଜଞ୍ଜାଳ ଆଡେ ଗୋଡକୁ ବୁ ଭିଡିକି ଧରୁଛି ଶଙ୍କୁଳି ଭଳିଆ। ନଲେ ମନରେ ଗୋଟେ କାହାର ଖୁସି ନାହିଁ ବୁଲାବୁଲି କରିବା ପାଇଁ। ବୁଲାବୁଲି କରିବା ଭ ଖାଇବା, ପିନ୍ଧିବା ଏସବୁ ଜିନିଷ୍ ରେ ଝିଅ ପିଲାଙ୍କର ଟିକେ ଅଧିକ ସଉକୁ ଥାଏ।
ହାଁ!
ଆ ଝିଅ ପିଲାଙ୍କ ସଉକୁକୁ ପୁଅ ପିଲାମାନେ ଟାଣିକି ସିଙ୍କୁଳି ଭଳିଆ କୁମ୍ଭୀରଘୋଷାରେ ପାଣି ଭିତରୁକୁ।
ହଁ!
ହ
ଆଁ!
ସେଇଭଳିଆ ଆଉ କଣ।
ଆଉ କଣ କରିବା। ଏ କୁମ୍ଭୀର ଯଦି ଘୋସାରିବ କେମିତି ନାଗିବ କେଜାଣି।
ମା ତ ଖାଇଦଉଛି ମୁଁ ପ୍ରା ମୁଁ ଦେଖୁଛି ସବୁବେଳେ ଉମ୍- ଇଏରେ ଦେଖଉଚି ନ୍ୟୁଜରେ।
ହଁ ଏଟା ଦାନ୍ତ ପୁରା ଚୋବେଇ ଦବ ଏକାଥରେ ସରିଲା ସଫ।
ହଁ ପା।
ହଁ! ଆ ଆମେ ତ ଯାଇଥିଲୁ ଗୋଟେ ଜାଗା ସେଟା ଟିକରପଡା ଅନୁଗୁଳ ସେପଟକୁ କୁମ୍ଭୀର ଚାଷ ହୁଏ। ସେଠିଠ ହଁ ଗଣ୍ଡ ଅଛି କୁମ୍ଭୀର ଚାଷ ଦେ ଆ ଏପଟକୁ ଯାଇଥିଲୁ ଆଉ ବର୍ଷେ ମାନେ ବ ବଢି ପାଣି ଦେଖିବାକୁ ଯାଇଥିଲୁ ଗୋଟେ ଏପଟେ ଆମର ଦଳେଇ ହୋଇ ଭା କି ପାଣି ବନ୍ୟା ଯୋଉ ଟାଇମରେ ବଢେ। ଉପା ଯୁଆଡେ ଅନେଇବ ପାଣି କୁଆଡେ ଗାଁ ଚିହ୍ନବର୍ଣ୍ଣ କିଛି ନାହିଁ ତ ଯୁଆଡେ ଅନେଲ ପାଣି ଆଉ। ପାଣି ଫାନି ଜିନିଷ ଦେଖିଲେ ଭାରି ଭୟ ଲୋ ବୋପା ମା ପାଣିର ଆଇସ୍ ବାହାରିବନି ବାହାରିବାକୁ ବୁଡିକି ମଲ।
ହଉ ତମ ଗାଈ ପୁରା ଜୋରରେ ବାଛୁରି ଖୋଜିଲାନି। ତା ମା କୁଆଡେ ଗଲା। ମଣିଷ ଯେମ୍ତି ସେ ଜୀବଜନ୍ତୁ ସେମିତି। ତା ମା ଖୋଜୁଛି ନାଇଁ ତା ମାକୁ ଟିକେ ଦେ ଆଖ ତା କମାଇ ତାକୁ ଖାଇବା ପିବା ଟିକେ ଦେଇଦିଅ ଆଉ କେତେବେଳେ ନହେଲେ
ଟାଇମ ହେଇଗଲାଣି।
ନହେଲେ ତାକୁ କଣ ଟିକେ ପା ପାଣି ଫାଣିକି ତୋରାଣି ଟିକେ ଦେଇଦିଅ ଆଉ କେତ୍
ଦେଇଥିନି ନା ତାକୁ ଦେଇକି ରଖିଚି ନା ତା ମା ପୁଣି ଏଇନା ଆସିବ ମୁଁ ଅନେଇ
ହୁଁ ଆ ନହେଲେ ଆଉକୁ କେତେବେଳେ ଟିକେ କଥା ହୋ ହେଲା କି।
ହଁ ହଉ ହଉ।
ତ ବୋଉକୁ କହିବୁ ଟିକ୍
ହୁଁ